ହ୍ୟାଲୋ।
କଣ କରୁଛ?
ଏଇଠି ବସିଥିଲି ଆଉ।
ଆଉ ଭୁବନେଶ୍ଵରରେ ସବୁ ଭଲ ନା?
ହଁ। ତମେ କଣ କଲ୍ ଫଲ୍ କିଛି କରିନଥିଲ ଏତେ ଦିନ ହେଲା?
ଆଉ ମୁଁ ଟିକେ ବ୍ୟସ୍ତରେ ରହୁଥିଲି ଆଉ କଲ ଫଲ କରିପାରିନଥିଲି ଆଉ
ହଁ ମତେ ଲାଗିଲା ତମେ ଭୁଲି ଯାଇଛ। ଚ ମୋ କଥାକୁ ଟୋଟାଲି ମନେ ହିଁ ରଖିିନଥିବ।
ନା ନା ମନ ଅଛି ନା ସାଙ୍ଗକୁ କେବେ ଭୁଲି ପାରିବ ନା।
ଆଉ ସବୁ ଆମର ଯୋଉ ଆମ ବ୍ୟାଚ୍ ର ସବୁ ଆଉ ଯୋଉମାନେ ଥିଲେ?
ହୁଁ ସେମାନେ ବେଳେ ବେଳେ କଲ କରନ୍ତି ଆଉ ମନୋଜ କୁ ବି ମୁ କରି ଥା ହେଇଥିଲି କଣ ଖାଇଛ କଣ?
ମୁଁ ଖାଇଥିଲି ଭାତ ପୋଟଳ ଭଜା।
ହୁଁ ହୁଁ। ନିଜେ ରୋଷେଇ କରିକି?
ହଁ।
ଉୁଁ ହୁଁ ଆଉ ତମ ଭଉଣୀ ଏବେ କଣ କରୁଛନ୍ତି?
ସିଏ ସେଇ ଗୋଟେ କମ୍ପାନୀ ଅଛି ଏଠି ଆଉ।
ଓହୋ ଯାହା ଦି ଜଣ ଗୋଟେ ଜାଗାରେ ଅଛ ଆଉ।
ନାଇଁ ଗୋଟେ ଜାଗା ନୁହଁ ହଁ ଗୋଟେ ଜାଗାରେ ହେ କମ୍ପାନୀ ଅଲଗା।
ଓହୋ ଆଉ ଘରକୁ ଆସିଥିଲ ନା?
ଘରକୁ ଯାଇଥିଲି ରଜ ପୂର୍ବରୁ ଯାଇଥିଲି।
ରଜରେ ଆସିନା। ରଜ ମେନ୍ ପର୍ବ।
ରଜରେ ଆମର ଛୁଟି ନଥିଲା ବା।
ଓହୋ ରଜକୁ ତାହେଲେ ବହୁତ ମିସ୍ କରିଥିବ। ରଜରେ କଣ କଣ ସବୁ ମିସ୍ କଲ?
ପିଠା ତ ମତେ ଏଇଠି ମିଳିଗଲା ଖାଇବାକୁ। ଆଉ ଦୋଳି ଖେଳିଥାନ୍ତି, ବୁଲି ଥାନ୍ତି ସାଙ୍ଗମାନଙ୍କ ସହିତ ନୂଆ ନୂଆ ଡ୍ରେସ ପିନ୍ଧିକରେ ଫଟୋ ଉଠାଇଥାନ୍ତି। ସେଇଟା ହେଇପାରିଲାନି ଖାଲି ବସିକି କାମ କଲି ଆଉ।
ହେଲେ ଘରେ ଗାଁ ରେ ରଜର ମନେଇବାର ଯୋଉ ମଜା।
ହଁ ଗାଁ ରଜ ଏଠି ଏଠି ବି ହଉଥିଲା ବି ରଜ ମହୋତ୍ସବ ବହୁତ ଜାଗାରେ ହଉ କେହି ନଥିଲେ ମୋର ସାଙ୍ଗ ମାନେ ସବୁ ଘରକୁ ପଳେଇ ମୁଁ ଏକାେ ଆଉ ଗଲିନି କୁଆଡେ।
ହୁଁ ଆମ ଓଡିଆ ସଂସ୍କୃତିରେ ଯେମିତି ଅଛି ରଜରେ ଦୋଳି ଖେଳିବା। ପାନ ଖାଇବା। ଆଉ ଆଉ ଯୋଉ ଗୋଟେ ଅଛି ରଜରେ କଦଳୀ ପଟୁଆ ନଇ କି ବୁଲନ୍ତି ତମ ଗାଁରେ ବୁଲନ୍ତି ନାଁ ହୁଁ କଦଳୀ କଦଳୀ ପଟୁଆରେ କୁହନ୍ତି ଚପଲ।
ହଁ ହଁ। ଆଉ ତମେ ରଜ ଜ ପୁରା ଏଞ୍ଜୟ କରିଥିବ ଆଉ।
ହଁ ରଜରେ ଆମେ ଫାଷ୍ଟ ରଜ ଦିନକୁ ସଜବାଜ। ସଜବାଜ ତା ପରଦିନ, ହଁ ମେହେନ୍ଦି ଲଗେଇ ଆ ମତେ ତ ଆସେନା ଆମ ଘର ପାଖରେ ଗୋଟେ ପିଲାଟେ ତା କତିକୁ ପାଞ୍ଚ ଛଅ ଜଣ ଯାଇଥିଲେ। ସୋ ସମସ୍ତେ ଲଗେଇଥିଲୁ। ତାପରେ ହୋଉଚି ପିଠା ପିଠା ହେଲା। ସେକେଣ୍ଡ ରଜରେ ଯାଇଥିଲୁ ଆରଡ଼ି।
ଆରଡ଼ି ଯାଇଥିଲ?
ହଁ ଆରଡି ଯାଇଥିଲୁ କୁହନା କୁହନା ଯୋଉ ଭିଡ ମାନେ ତିନି କିଲୋମିଟର ଭଳିଆ ଚାଲି ଚାଲିକା ଆମେ ଗଲୁ ଭଦ୍ରକରେ ଯୋଉ ଆରଡି।
ଉଁ ହୁଁ ଆମର ଏଇଠି ଗୋଟେ ମାର୍କେଟ ସେ ମାର୍କେଟ ରଜ ପୂର୍ବରୁ ଏତେ ଜାମ ପୁରା ଯାତ୍ରା।
ହଁ।
ଡ୍ରେସ୍ ଫେସ୍ କିଛି କିଣିଲନି। ହଁ ହଁ।
ହଁ ସେଠି ତ ପ୍ରବଳ ଭିଡ଼ ହୁଏ, ତାପରେ ବି
ନା ନର୍ମାଲ ନର୍ ନର୍ମାଲ ଦିନରେ କିଛି ଏତେ ବି ନାହିଁ, ହେଲେ ଏଇ ରଜ ପୂର୍ବରୁ ପୁରା ପୋଜ୍ ଜାମ୍ ଥିଲା।
ନାଁ ରଜ ପୂର୍ବରୁ ତ ଜାମତା ରହିବ ରହିବ ନର୍ମାଲ ଦିନରେ ବି ସନ୍ଧ୍ୟାବେଳେ ଭି
ହଁ ହଁ ସନ୍ଧ୍ୟା ବେଳେ ଭିଡ଼ ମିଳିଲେ ରଜ
ହଁ ଅ ପ୍ରବଳ ଭିଡ଼ ତ ସେଇଠି ଆକ୍ଚୁଆଲି ଟିକେ ଜିନଷ ତାର ରେଟଟା କମ ଆସେ ନାଁ ସେଇଥିପାଇଁ।
ହୁଁ।
ଆଉ ଘରେ ସବୁ ମା ବାବା ମାଙ୍କ ପାଇଁ ଡ୍ରେସ ପଠେଇଥିଲା ନାଁ?
ନାଁ ପଠେଇ ନଥିଲି କାହା ପାଇଁ ବି।
ଏକାଥରେ ଗ ଆସିଲେ ଆଣିବ ଆଉ।
ନାଁ ମୁଁ ରଜ ପୂର୍ବରୁ ଥରେ ଯାଇଥିଲି ଘରୁକୁ ମୋ ଦାଦାଙ୍କର ଆକ୍ସିଡେଣ୍ଟ ହେଇଯାଇଥିଲା ନାଁ ସେଇଥିରେ ନେଇକି ଯାଇଥିଲି। ତା ସେଇ ପା ଆମର ସେଇ ଯୋଉ କୁୁଆଖିଆ। କୁୁଆଖିଆ ଆଗୁକୁ ଟିକେ
ଓହୋ ଏବେ ସିଏ ଠିକ ଅଛନ୍ତି ନାଁ?
ହଁ ହଁ ତା ମୁଣ୍ଡ ଫୁଣ୍ଡ ଫାଟି ଯାଇଥିଲା‌। ଆଉ ଟିକେ ଗୋଡ଼ ଫୋଡ଼ଉରା ଖଣ୍ଡିଆ ହେଇଯାଇଥିଲା।
ଉଁ ଓହ ଯା ହଉ। ଭଲ ହେଲେ ଆଉ ଯାଉଚନା ପ୍ରଶାନ୍ତ ସାଙ୍ଗ ସହିତ କଥା ହଉଛ ନା?
ହଁ ତାଙ୍କୁ ମେସେଜ କରିଥିଲି ଏଇ ବିଷୟରେ। ସାର୍ କଥିଲଥିଲା ହଉ ମୁଁ କହିଲି ମୋର ତ ଡ୍ୟୁଟି ଅଛି ମୁଁ
ହଁ ଆଉ କଣ ଖବର କୁ ଆଉ ଅନ୍ୟ ଖବର ସବୁ କଣ କୁହ? ଆଉ ସବୁ ଆମର ସାଙ୍ଗମାନେ ଥିଲେ ସେ ଫୋନ କରୁ ନା
ହଁ ନା କେହି କଲଲ କେ କଣ୍ଟ୍ରାଟ ନାହାନ୍ତି ମୋତେ ଲାଗୁଛି ତମେ ହିଁ ଅଛ।
ହଁ ହଁ ହଁ।
ନା ଅଛି ମନୋଜ ମନୋଜ ଦି ଜଣ ମନୋଜ ଅଛନ୍ତି ଆଉ।
ହଁ ଆଉ ଗୋଟେ କୋଉ କଥା କହିଲ ମନୋଜ ଯୋଉ ମଲ୍ଲିକ ଯେ ନଥିଲା ନା?
ହୁଁ।
ନମ୍ବର ଟା ମତେବ ନା ଟିକେ
ତାକୁ ଲଗେଇ ଥିଲି ତାର ସୁଇଚ ଅଫ୍ ଦେଖଉଛି କଣ?
ଓହୋ ତାହେଲେ ଆଉ ଯୋଉ ମନୋଜ ନଥିଲା ନା। ତାକୁ ଫୋନ୍ ଏଦିନ ହଁ ଜେନା ତାକୁ ମୁଁ ଫୋନ କରିଥିଲି ସେି କହିଲା ହଁ କହ କହ ମୁଁ ତାପରେ ଆଉ ତମ ସହିତ କଥା ହଉଥିଲି ମୁଁ ଆଉ ରିସିଭ କରିନି କଥା ହେଇସାରେ କରିବି ଆଉ।
ହୁଁ ସିଏ ବି କରୁଥିବ ବୋଧେ ସବୁ।
ହୁଁ ଆମର ଯୋଉ ଫିଷ୍ଟ ଫିଷ୍ଟ ହେଇଥିଲା ସୁଶ୍ରୀ ମନୋଜ ସମସ୍ତେ ଆସିଥିଲେ ତମେ ଯାଇଥିଲ ନା?
ନା ନା।
ମୁଁ ବି ଯାଇପାରିନଥିଲି ମୋ ବାବାଙ୍କ ଦେ ଭୁଲ ନଥିଲା ଆଉ ମୁଁ ଯାଇପାରିଲିନିି ତାପରେ ଏବେ ମୁଁ ଗାଡି ନେଇ ଆସିଲିଣି ସେତେବେଳେ କଣ କହିଲ ଗାଡି ଫାଡ଼ି କିଛି ନଥିଲା। ହଁ।
କଉ କମ୍ପାନୀ?
ହିରୋ।
ହୁଁ ହୁଁ ଆକ୍ଟିଭା ଆନିଲନି?
ନା ହିରୋ ଟା କହିଲେ ଭଲ ନାଇଁ ନାଇଁ ସରି ସରି ଆକ୍ଟିଭା ହିଁ ଆଣିଛି ମୁଁ କହୁଛି ହିରୋ ଆକ୍ଟିଭା ହିଁ ଆଣିଛି।
ମୁଁ ବି ପାଗଳା ହେଇଯିବି। ମୁଁ ଯାଇକି ମୋରି ନାଁ ରେ କାଢି ଆଣିଲି ହେଲେ ମୋର ହଉନ କଣ କହିବି କୁହନି।
ଆଉ ତମ ଦିଦି ତ ତମ ଭଳିଆ ଡିଟୋ ଦେଖିବାକୁଉଛି ତାଙ୍କର ମ୍ୟାରେଜ ସରିଯାଇଛି?
ହଁ ତାଙ୍କର ମ୍ୟାରେଜ ହେଇଗଲାଣି ବା।
ହୁଁ।
ସିଏ ଏବେ ଯାଇଁ ଅଷ୍ଟ୍ରେଲିଆରେ।
ତାଙ୍କର ଯୋଉ ଷ୍ଟାଟସ ସେତେବେଳେ ମୁଁ ଜାଣିପାରାରେନି ତମେ କି ସିଏ ମତେ
ହଁ ହଁ ନାଇଁ ନାଇଁ ଅକ୍ଚୋଲୀ ହଁ ହଁ ସେମ ସେମ ତାପରେ ସମସ୍ତେ ବି ସେଇ କଥା କୁହନ୍ତି ଆଉ ଗୋଟେ ଜିନିଷ କଣ କହିଲ ତା ବାହାଘର ପୂର୍ବୁରୁ ଗୋଟେ ଫଟୋଟେ ତାଙ୍କ ଘରେ ଥୁଆଯାଇଚି ପୁରା ଡିଟୋ ମୋରି ଭଳିଆ ଦେଖିଆକୁ। ଆମ ପୁଅ କୋଉଚି ମାଉସୀ ତୋ ଫଟୋ ଟ ମୁଁ କହିଲି ନାଇଁ ୟେ ବଡ଼ ମାଉସୀ ଫଟ ତୁ ଜାଣିପାରୁନୁ ଆଉ।
ତମେ କେତେ ଜଣ କି ମାନେ କେତେ ଭଉଣୀତମେ?
ପାଞ୍ଚ।
ପାଞ୍ଚ ଭଉଣୀ? ତମେ ସବୁଠୁ ସା ସାନ?
ହଁ।
ହୁଁ।
ଆଉ ତମ ଗାଁ ରେ ସବୁ ଦୋଳି ଫୋଳି ଲାଗେନା?
ହଁ ଆମ ର ଆମ ଆଡେ ଲାଗେ ପଟା ଦୋଳି। ହଁ ମୋ ମାଉସୀ ଘର ଆଡେ ଭଲ ଭଲ ଦୋଳି ଲାଗେ ପଟ୍ଟା ଦୋଳି ଲାଗେ ସିଡି ଦୋଳି ଲାଗେ। ସେଡି ଦୋଳି ଜାଣିଥିବ?
ସେଡି ଦୋଳି ଯୋଉ ଦଉଡ଼ି ବନ୍ଧାହେଇଥିବ ସେଡ଼ି
ସେଡୀ ହଁ ସେଡ଼ି ଟା ଲଗାହେଇଥିବ ତା ଦେ ଚାରି ପାଞ୍ଚଜଣ ବାସ ଖେଳିବେ ଆଉ ଗୋଟେ ଚ ଚକ୍ରି ଦୋଳି ଚକ୍ରି ଦୋଳି ତ ସେଗୁଡା ଆମ ଆଡେ ଲଗାହୁଏ ମୁଁ ଜାଣିଚି। ହ।
ହୁଁ ହୁଁ ମୁଁ ବି ଜାଣିଚି।
ଆଉ ଦୌଡି ଦୌଡି ତ ସବୁଆଡେ ଲା। ଆଉ।
ଆଉ ଢିଙ୍କି ଦୋଳି ଜାଣିଚ।
ଚଢ଼ିକି ଡେଇଁବ ଖାଲି।
ସେମିତି ନୁହଁ ଗୋଟେ ଥାଏ କଣ କହିଲ ଦୋଳିର ଦି ପଟ ସାଇଟ ଥାଏ। ଏପଟ ଗୋଟେ ପିଲା ବସିବ। ଏପଟେ ଗୋଟେ ପିଲା ବସିବ। ଏଇ ନର୍ମାଲ। ସବୁ ପାର୍କ ଫାର୍କରେ ବି ମିଳିଯିବ।
ହଁ ହଁ ହଁ ଏପଟ ସିଏ। ଜଣେ ଏପଟେ ବସିଲେ ଆଉ ଗୋଟେ ସାଇଡ ଉଠିଯିବ।
ବାସ୍ ବାସ
ହଁ।
ସେଇଟା ବି ଲାଗିଥିଲା ଆଉ ମୁଁ କହୁଛି ମୋ ଛୁଆର କଥା ଆମ ଗାଁରେ ଏବେ କଣ କହିଲ ଟିକେ ସେତେ ସୁବିଧା ନାହିଁ ସେଥିପାଇଁ ଏତେ ଆଉ ଲୋକ ବି ଦୋଳି ଲଗଉନା ଘରେ ହେଇଗଲା ନା ଗଛ ଟିକେ କାଟିଦଉଛନ୍ତି ଗଛ କାଟିଦଉଛନ୍ତି କେତେ ଗରମ ହଉଛି ଦେଖୁଛ ନା।
ହୁଁ ହୁଁ। ଆଉ ଯୋଉ ଏବେ କ୍ରିଷନ ସାର କୋଉଠିଅଛନ୍ତି?
ମୁଁ ଜାଣିନି କିସନ ସାର
ଏଇପଟେ ଗୋଟେ କୋଉଠି ରହୁଛନ୍ତି ଲାଗୁଛି।
ତମେ ଦେଖିଥିଲ କି କେବେ?
ତାର ମଝିରେ ଥରେ କହିଥିଲେ ତାପପରେ ଆଉ କିଛି
ତାପରେ ତାଙ୍କର ବି ଅଛି ୟୁଟ୍ୟୁବ ଚ୍ୟାନେଲ ଅଛି। ତାପରେ ମନୋଜ କୁ ଜଣାଥିବ ସାର୍ କୋଉଠି ଅଛନ୍ତି।
ମନୋଜ ମଲ୍ଲିକ ତ?
ହଁ।
ଓହୋ ସାର୍ ଏଇ ଭୁବନେଶ୍ଵରରେ ଅଛନ୍ତି। ଆଉ ୟଶବନ୍ତ ସାର୍ ବି ଏଇଠି ଅଛନ୍ତି।
ଏବେ ତ ସମସ୍ତେ ଆମ ଏପଟେ ଏତେ କୋଉଠି ଜବ ମିଳୁଛି କି ଭୁବନେଶ୍ଵରରେ ମୁଁ ବା ଏଠି ଜବ୍ ଖୋଜୁଛି ହେଲେ ଏ ଯୋଉ ଏୟାରଟେଲ ସରି ଜିଓ ଯୋଉ କମ୍ପାନୀର ସବୁ ଜବ ବାହାରୁନି ସେଇଗୁଡା ବି ମୁଁ ଭାବୁଛି କରିମି ବୋଲି
କଲ କଲ ସେଣ୍ଟର
ହଁ ମାନେ ଘରେ ବସିକି କାମ। କଲ୍ କରୁନାହାନ୍ତି ନା। ଆପଣଙ୍କର ଅଁ, ସରିଯାଇଛି ଏମତି ସେମତି ସେଇଗୁଡା ଭାବୁଛି ମୁଁ କରିମି ବୋଲି।
ମୁଁ ବି ଏଇଠି ଜାଣିଚ ଗୋଟେ ମେସିନ୍ ବି ରଖିଛି। ମେସ୍ ସିନ୍ ଏବେ ମେସିନ୍ ଶିଖିକି ମେସିନ୍ ଚଲଉଛି।
ଇସ୍ ଭଲ। ମେସିନ୍ ମାନେ ନିଜର ମେସିନ୍ ଟା ଚଲେଇଲେ ଫାଇ ଲାଭ ଫାଇଦା ଟା କଣ କହିଲ ଫାଇଦା ହଉଚି ନିଜର ସବୁ ଭଲ ଭଲ କରିପାରିବ ନିଜ ଇଛାରେ। ନିଜେ ତିଆରି କରିପାରିବ। ତା ସହିତ ଅନ୍ୟର ବି କରିକି କିଛିଟା ଲାଭ ପାଇପାରିବ।
ହଁ ବ୍ଲାଉ ବ୍ଲାଉଜ୍ ବ୍ଲାଉଜ୍ ବି ତିଆରି କରୁଚି ଏବେ।
କରୁଚ?
ହଁ ନା ସେଇଠୁ ଆମର ଏ ଯେ ଯୋଉଠି ମୁଁ କାମ କରୁଚି ସେଇଠୁ ଉ ଦେଇଥିଲେ ଜଣେ ଦି ଜଣ, ସାବିତ୍ରୀ ପାଇଁ ଦେଇଥିଲେ ରଜ ପାଇଁ ବି ଦେଇ ଉଁ
ହୁଁ ହୁଁ ଭୁବନେଶ୍ଵରରେ କେତେ ଟଙ୍କା ଗୋଟେ ବ୍ଲାଉଜ କରିବ?
ଉଁ, ଏଠି ତ ମାନେ ସେମାନେ ଅଧିକ ନଉଛନ୍ତି, ହେଲେ ମୁଁ, ମୁଁ, ଉଁ, ନୂଆ କରୁଛି ନା। ମୁଁ ଟିକେ କମ ନଉଚି ଆଉ। ଟୁ ଫିଫ୍ଟି।
ଓ ହୋ!
ମାନେ ଏବେ ଷ୍ଟାର୍ଟିଂ ରୁ ଯଦି କମ ନ ନେଲେ ଫାଷ
ଲୋକ ଆସିବେନି ହଁ।
ଜାଣିଗଲା ପରେ ହୁଏତ ବଢେଇଲେ ଚଳିବ।
ହଁ ମେନ୍ ହଉଚି ଜିନିଷଟା କାମ ଟା ଭଲ କର।
ହଁ, ଫାଷ୍ଟ ଏବେ ଶିଖିବା କଥା, କମ ରେ
ହଁ ନିଜେ ତ ନା ନା ନିଜେ କରିକି ଉଁ, ଆଣିକି ତ ତା କପଡା କର, ଯଦି ତୋମେ ଭଲ କରିବ ତାହେଲେ ସମସ୍ତେ ତୋମ କଥା ସିଏ ନେଇକି ଆସିବେ।
ହଁ।
ଆସିଲେ ତାପରେ ତ ଚାଲଲା
ହଁ ଆମର ଯୋଉ ଦେଖ ତ ଏବେ ଟିକେ
ରୁହ ଟିକେ, ଆଉ ଆଉ ସବୁ ଭଲ ନା ଏବେ ସନ୍ଧ୍ୟା ବେଳେ ଆଉ କିଛି କି-କରିବନି କାଲି କିଛି ନାଇଁ କାମ?
ନା କାଲି ଛୁଟି ଅଛି। ମୁଁ ବସିବି ସିଲେଇ କରିବି। ଯଦି ଥାଏ କିଛି, ନହେଲେ ଫୋନ୍ ଦେଖିବି ଆଉ କଣ କରିବି?
ଓ ହଉ ଚାଲ ଯାଅ ଖାଇକି ଶୋଇବ ଶୁଭ ରାତ୍ରୀ।
ହଁ।
ହଁ।